ଯଦି
ଏଇଠି ଶୋଇଚି ଟିକେ।
ଓହୋ ଖିଆ ପିଆ ସରିଗଲାଣି ସବୁ କାମ ସରିଗଲାଣି ବୋଧେ।
ହଁ ଖିଆ ପିଆ ସଇିଲାଣି ଏଇଠି ଟିକେ ଗଡୁଚି।
ହଁ ଖାଇସାଇଲେ ଟିକେ ନଗଡିଲେ ଦିଅ କଣ ହବ ବା ସେମିତି ମୁଁ ବି ସେମିତି ଗଢୁଥିଲି ମୁଁ ଟିକେ କହିମି ଟିକେ କଥା ହେଇଯାଏ କେବେଠୁ କଥା ହେଇନି ଟିକେ। ଆଉ
ହଁ ଯାଇଥିନୁ ଟିକେ ମେଡିକାଲ ଏଇ ଆସିକି ଏଇଠି ଟିକେ ଗଡୁଚି ଖାଇନି।
ହଁ କୋହୁଥିଲା ଝିଅ ବୋଲି ପୁଅର କଣ ଟିକେ ଭଲ ନ ଏବେ? ହୁଁ। ସେଟା ତ ଟିକେ ଦୁଷ୍ଟ ହୋଉଚି ନହେଲେ ଆଉ ସବୁ ତାର ଭଲ ଆଉ କଣ କରିବା ଆଉ। ଆଉ ଟିକେ ବଢିଗଲେ ଦୃଷ୍ଟ କମିଯିବ ଆଉ ପାଠ ପଢା ପ୍ରେସର ହେଲେ କମିଯିବ ଚ - ଚଗଲା। ଚଗଲା ହୋଉଚି ଆଉ। ଓହୋ ଆଉ ଆମର ଏଠି ମିନା ବ ତ ଆସୁନ ଦେଖିବାକୁ।
ହଁ ଦେଖିଆ ଏବେ ସ୍କୁଲ ଖୋଲିଲା ଆଉ ଛୁଟି ହେଲେ ଦେଖିବା ଆଉ। ଆଛା
ଆମର ଏଠି ବୋହୁତ ବଢିଆ ହୁଏ। ମିନା ବଜାର ପଡିବ ଆଉ ତିନି ମାସ ଭୁବନରେ ପଡିବ। ସବୁ ଦୋଳି ନାଗିବ ଛୋଟ ଛୁଆଙ୍କର ଟ୍ରେନ ଗାଡି ଆଉ ଘୋଡା ହାତୀ ସେମାନେ ଗାଡି ସବୁ ରକମର ଜିନିଷ ପତ୍ର ପଡିଥାଏ ବେ ଲୁଗା ବେଡସିଟ ସୁଇଟର ବାସନ କୁସନ ଏ ଜୁଜୁ ସବୁ ଯାବତୀୟ ଜିନିଷ ପଡିଥାଏ ଖାଇବା ଷ୍ଟଲ ବି କୋଡିଏ ଖଣ୍ଡ ହେଇଥାଏ
ଉଁ ଉଁ ପଡ଼ିଥିବ ଆଉ
ଆସିକି ଟିକେ ଦେଖିକି ଯାଆନ୍ତ ଭଲ ନାଗିବ।
ଦେଖିବା ଛୁଟି ହଉ ଦୁର୍ଗା ପୂଜା ଛୁଟି ସେଇ ସମୟ ଆଉ
ହଁ ସେଇ ଟାଇମ ରେ ପଡେ ଆଉ ଏଠି ପଢିବ ପୁଣି ଆମ ଛକ ରେ ମେଳନ ପଡିଆ ଜାଗା ଅଛି ସେଠି ବଡିବ ଏବେ ତ ସବୁ ଗାଁ ମାନଙ୍କର ବି ହେଇଗଲାଣି
ମିନା ବାଜାର ହଁ ସବୁ ପଇଲାଣି ଏଇ ରଜରେ ପଡିଥିଲା ମିନା ବଜାର
ହୁଁ।
ପଡେ ଦୁର୍ଗା ପୂଜା ସମୟରେ ଲକ୍ଷ୍ମୀ ପୂଜା ଏରା
ହଁ ଆଉ ଗାଁ ମାନଙ୍କରେ ସବୁ ହେଇ ଗଲାଣି ଆଉ ଟାଉନ ବଜାର କଣ ଟାଉନ ଠାରୁ ଗାଁ ଟପିଲାଣି ଆହୁରି
ହଁ ହଁ।
ଏଠି ଶୋଇଥିବେ ଗାଁ ରେ ଶୋଇଥିବେ ବେପାର ଆସିକି ବେପାରୀ ଆସିକି ଗାଁରେ ଡା
ହଁ ସବୁ ବେପାରି ତ ଗାଁ କୁ ଆଇିଲେଣି ଆଉ
ଅ ହୁଁ ଆଜି କଣ ରୋଷେଇ କରିଥିଲ ଆଜି?
ଆଜି ହେଇଥିଲା ଭାତ ପୋ ଟଳ ଇଏ ଛୁଇଁ ଆଳୁ ବଡ଼ି ତରକାରୀ ପୋଟଳ ଭଜା ଆଉ ଶାଗ ଭଜା ଆଉ ବାଇଗଣ ବରା ଆଉ
ହୁଁ।
ଆମ୍ବ ଆଳୁ ଯ ଆଳୁ ଭର୍ତ୍ତା ଏମତି ହେଥିଲା ଆଉ।
ହଁ ଗରମ ହଉଚି ତ ପଖାଳ ପାଣି ଖାଇଦେଲେ ଶୁକିଲା ଶୁକିଲା ଭଲ ଆଉ ତରକାରୀ ମସଲା ଦି ତରକାରୀ ଖାଇ ହଉଚି ଗରମ ଦେହ ଖରାପ ହଉଚି ଆମେ ସେମିତି ପଖାଳ କରିୁଥିଲୁ ଆମ ପୁଅ ଆସନି ଖାଇବାକୁ ଏ ବାପ ଛୁଆ ମା ଖାଇଦେଇ କି ସେ କେତେଏଳେ ଆଶିବ କେଜାଣି ସେ ପ୍ରାୟ ସମୟ ଆଶେନି ଗାଡି ନେଇକି ଦୂରକୁ କୁଆଡେ ଯାଇଥିବ ଯଦି ଆସ ରଖିଦେଇଛିି ତା ହଁ। ଆସିନେ ଖାଇବା ନ ହେନେ ରାତିିକି ଆସିକି ଖାଇବ ଏକାଥରକେ ଆଉ ଆଉ ଏ ବାହାରିଚି ଟିକେ ଜିମି ପାର୍କ ଆଡକୁ ବୁଲିବାକୁ
ହଁ ଯା ଚାଲିଲେ ଭଲ ଲାଗିବ।
ହୁଁ ଚାଲେ ଏଠି ରଜ ତିନି ଚାରି ଦିନ ଯାଇନଥିଲି ଦେହ ହାତ ଖାଲି ବିନ୍ଧା ଧା ହଉଚି ଆଉ କା ହ ପଖାଳ ଖାଇଦଉଚି ଗାଧୋଉଚି
ଏଇ ରାତିରେ ଯୋଉ ଗାଧୋଉଚ ସେଇଥିପାଇଁ ଏମିତି ହଉଚି
ହଁ ବା ଦେହ ହାତ ମାରଦା ହଉଚି ଆଉ ସେ ସକାଳେ ଯାଇଥିଲି ଚାଲିବାକୁ ଏଇଖୁଣି ଯିବି ଟକେ ବାହାରିଚି ଚାଲିବାକୁ ମୁଁ କହିନୀ ପଛେ କଥା କଥା ହେଇଯାଏ ଚାଲିକି ଆସିବେ ଯାଇକି ଆଉଁ
ହଁ ଚାଲିବା ଗଲେ ଟିକେ ଫ୍ରି ଲାଗିବ ଆଉ।
ହୁଁ ଆଉ ବର୍ଷା ତ ଉଠେଇଲାଣି ବର୍ଷା ହଉନି କଣ ହେଇଯାଉଚି ଏଇଆଡ଼କୁ ଉଠେଇକି କଳା ହଣ୍ଡିଆ କରିକି ରଖିଛି କଣ ହଉଛି ଦେଖିବା କଣ ଆଉ ତମ ବାଡ଼ିର କି ଛାତ ଉପରେ କିଛି ଲଗିଆ ଲାଗି କରିନା?
ଆମ ଛାତ ଓପରେ ଲାଗିଚି ଜହ୍ନି ଗଛ କଲରା ଗଛ। ଆଉ ବୋଇତି କଖାରୁ ଗଛ ଲାଗିଚି ଆଉ ଆମ ଘର ଆଗରେ ଲଗେ ଦେଇଚୁ ଜହ୍ନି ଗଛ ଆଉ ଖଡ଼ା।
ହୁଁ।
ପୋଇ ଗଛ ଏମିତି ଲାଗିଚି ଆଉ।
ହଁ ବାଡ଼ିରେ ଗୋଟେ ଗୋଟେ ଲଗେଇ ଦେନେ ଏଇ ବ ର୍ଷାକୁ ତ ଇଏ ପାଣି ଦବାକୁ ପଡ଼ୁଚି ନହେନେ ବର୍ଷା ଦିନର ପାଣି ନାହିଁ ବାଡ଼ି ରେ ଗୋଟେ ଗୋଟେ କରିଦେନେ ଖାଇବା ଖର୍ଚ୍ଚ ଉଠିଯିବ। ଆମର ସେମି ଛାତ ଓପରେ ଲଗେଇଥିନୁ କୁଣ୍ଡ ଫୁଣ୍ଡ ରଖିଥିନି ଆଉ।
ଆମ ଗାଁରେ ପା‌ ଏ ଷଣ୍ଢ ସଂଖ୍ୟା ଅଧିକା। ଆଉ ବାଡ଼ ବୋ ବୋଜିଲେ ବି ସେମାନେ ଭାଙ୍ଗି ଦୋଉଚନ୍ତି ଆଉ
ଭାଙ୍ଗିକି ଯାଇଁକି ପଳିଆସିବେ ପା ଷଣ୍ଢ।
ବହୁତ ଷଣ୍ଡ ସଂଖ୍ୟା ଅଧିକ ହେଇଗଲେଣି ଆଉ ବାଡ଼ିରେ କିଛି ଲଗେଇ ହଉନି ଆଉ। ଗୋ ଭାଙ୍ଗିକି ପଶୁଚନ୍ତି।
ଆଗୁରୁ ସା ଚାଷ ହଉଥୁଲା ବଳଦ କରଦୋଉଥୁଲେ ବରତ କରଦୋଉଥିଲେ ସ ବଳଦ ହେଉଥିଲା ଚା ହଳ କରୁଥୁଲେ ଏବେ ତ ଆଉ ନାଇଁ ଗାଡ଼ି ଟା ଚା ଟର ହଳ କରଦେଲେ ଦେ ଷଣ୍ଢ କରିକି ଛାଡ଼ିଦେଲେ।
ଏ ବୋ ସର ବାଡ଼ ବୁଜିଲେ ବି ଡା ଭାଙ୍ଗିକି ପଶୁଚନ୍ତି ଆଉ ସେଇଥିପାଇଁ ଲଗେଇବାକୁ ଅସୁବିଧା ହଉ ଯୁ ଆଡି଼ରେ ତଥାପି ବାଡ଼ ବୁଜା ହେଇକି ଲଗା ହବ ହଉଚି।
ଅନୁ ପରିଶ୍ରମ କରିବ ଦେଖିଲା ଆଉ ଷଣ୍ଡ ଭାଙ୍ଗିକି ଖାଇବ ଆ ଲାଭ କଣ ଆ କେତେ ଜଗିବ ଷଣ୍ଢକୁ ଆଉ
ପଶିବ ମାନେ ସବୁ ଖାଇକି ଯିବ।
ଏ ଯିବ ଖାଇବ ତ ଖାଇବ ଭାଙ୍ଗି ଚକଟିକି ଯା଼ଆ ନାରମା ଫାରମା କରିବ ଯେ ନାଇଁ ନଥିବ ଆ ଏଇନା କରନ୍ତି ଆଉ।
ହୁଁ।
ଆଉ ହଉ।
ଅଁ ସେଇଥିପାଇଁ କିଛି ଲଗେଇବାକୁ ଇଚ୍ଛା ନାହିଁ ତଥାପି ଲ ଲଗା ହେଇଚି ଲଗାହବ ନ ଲଗେଇଲେ ବର୍ଷା ଦିନରେ ଖାଇବୁ କଣ ଆମର?
ହଁ ଗୋଟେ ଗୋଟେ ହଲ୍ ନିଜ ଗୁଜୁରାଟି ଚଳିବ କଣ ଆମର କଣ ବିକିର୍ ଟିକିର୍ ନା ଆ ହଉଚି ବେଶୀ ଲାଗିଆକୁ ପଡ଼ିବ ଗୋଟେ ଗୋଟେ ମୁଁ ଜହ୍ନିରେ ଦି ଦିଟା ଭାରଲା ଗୋଟେ ତକାରୀ ହେଇଗଲା ଚଳିଗଲା ଗୋଟେ ବକ୍ତ। ଆଉ ଏଇ ହଳିଆ ହଉଚି ଆଉ ସେ ସା ତାପରେ ପୋଇ ଲଗେଇଥିଲେ କ କଲରା ଆଉ ସେ କାଲି ଆଣିକି ରାଇତା କରିଦେଇଥିନି ଆଉ ଦି ହାତ ଖଣ୍ଡେ ଅଛି ଆଉ ଦିନେ ଆଣିକି କ
ମାଛ ପେଟି ଆଣିକି ମାଟି ଭର୍ତି କରିକି ମାଟି ଖତ ଗୋଳେଇକି ଯୋଉ ପରିବା ଚୋପା ଫୋପାଡ଼ି ଦୋଉନ ପରିବା ଚୋପାକୁ ଯଦି ଗଛ ମୂଳ ଦେଇଦବ ସେଇଟା ଭଲ।
ହୁଁ। ନାଁ ନାଇଁ ସେଉଡ଼ାକ ମୁଁ ଆ ରଖି କୁଣ୍ଡେ ପରିବା ଚୋପା ମୁଁ ଯେତିକି ଛା ତାକୁ ରଖେ ସବୁ ପରିବା ଚୋପା ଏ ବୋ ହଁ ଆମେ ତ ଭଡ଼ା ରହିଚୁ ନାଁ ଭୁବେନଶୋରରେ। ସେ ଘର ମାଲିକ ଆସି ପାଟିକଲା ବୋଲି ମୁଁ ଆଉ ଦଉନି ପରିବା ଭଲ ମନ୍ଦ। କହିଲା ମୋ ଛାତ ଖରାପ ହେଇଯିବ ମୁଁ କୁଣ୍ଡ ରଖିଥିନି କୋଡ଼ିଏ ତିରିଶଟା ଦେଇଦେନି ସବୁ ବାଣ୍ଟିଦେନି। ଏ ଅଭଡ଼ା ହାଣ୍ଡି ତଥାପି ନେଇଗଲେଣି ଆଉ ଆଠ ଦଶଟା ଅଛି କେହି ନେଲେନି ସେଇଆକୁ ଗେଣ୍ଡୁ ଗଛ ତୁଳସୀ ଅଛ ପୋଇ ଅଛ ଏଇଆକୁ ତି ମନ୍ଦାର ଅଛ ପୋତିଦେଇଚି ରହିଚି ଆଉ। ନାମ ନୋଉ ହଉ ତୁ ଗଛ ଲଗେଇଥିଲୁ ଫୁଲ ଗଛ ସବୁ ଆଉ ସେ ଘର ଗରିଆ
ନାଁ ନାଁ ଉଁ ପେଟିରେ ଲଗେଇନେ କିଛି ନାହିଁ ପ ଛାତ ଖରାପ ହବନେଇ ଆମେ ଫୁଣି ଛାତରେ ଥୋଇଚୁ କେମିତି? ପେଟିରେ ତଳିରେ ଦେଇଦବା ହଉଛି ଜରି ପକ ଦବ ଆଉ ତା ଉପରେ ମାଟି ଗୋବର ନା ଖତ ମାଟିକି ଗୋଳେଇକି ତା ଦେହରେ ରଖିଦବ କିଛି ଖରାପ ହବାରନାହିଁ ଛାତ
ବାଲି ପରିବାଚୋପା ଦେଇଦିଏ ହାଲୁକା ହୁଏ ଗଛ ସବୁ ବାଲି ପରିବା ଘର ଟିକେ ପାଟି ପାରିଲ ଆଉ ସବୁ ପରିବା ରଖିଆ ଘାଟ ଅଳିଆ ଘାଟ ଆଉ ଘର ମାଲିକ ଆସି ପାଟିକଲା ନହେଲେ ନାହିଁ। ଗଛ ଟିକଏ ଲଗେଇଲେ ମତେ ଭଲ ଲାଗେ ଦେଖିଲାବେଳକୁ ସେୟା ପାଟିଗଲା ଆଉ କଣ କରିବ ଆଉ ଆଉ ଭାଇଘର ଲଗେଇଛନ୍ତି ଏଇଠି ଭଣ୍ଡା ଆମ୍ବ ଅଛମୋ ବୋଉ ଥିଲା ଲଗଦ ଯାଇଥିଲା ଜାଗାରେ ଏଥର ବଢିଆ ଆମ୍ବ ହେଇଥିଲା। ଦେଇଥିଲା କିଲୋ ଦେଢ଼ କିଲୋ ଖଣ୍ଡେ। ପ୍ରଥମ ବର୍ଷ ହେଇଥିଲା ତାଙ୍କୁ ପଟି ଦେଇକି ଦେଇଥିଲା ଦୁଥର। ଆଉ ବିଭିନ୍ନ ପ୍ରକାର ଫୁଲ ଗଛ ସବୁ ପୋତି ଦେଇଛି ତଳ ଘର ଅଛି ଫାଙ୍କା ଜାଗା। ନିଜର ପୋତିଦେଲା ଗଲା ଆଉ ଆମେ ତ ଭଡାଟିଆ ଆଉ କଣ। ଆଉ ପିଲାମାନେ ସବୁ ଶୋଇଛନ୍ତି ଖାଇକି।
ହଁ ଗୋଟେ ସାନଟା ଏଇ ମୋବାଇଲ ଦେଖୁଛି। ହ ବଡ ତାର ଯାଇଛି ବୁଲିବାକୁ ଆଉ।
ଓହୋ। ହଁ ସବୁ ଶୋଇଚୁ। ଭାଇ ଟିକେ କଥା ହେଇଯାଏ ପାର୍କ ପଳେଇନି ଟିକେ କଥା ହେଇଯାଏ ବର୍ଷା ହେଲାନି ଦେଖ। ଦେଖ କଣ ହଉଚି ଯଦି ବର୍ଷା ହବ ଯିବିନି ଆଉ ରଇବି ଆଉ। ଏ ଘରେ କାମ କରି ଚାରିଟା ବେଳ ହେଲେ ମୁଁ ଟିକେ ଯାଏ ବୁଲିକି ପାର୍କ ଆଡେ ବୁଲିକି ଆସ।
ହଁ।
ହ ଦିନ ମାନ ତ ଘରେ ପଶିକି ରହିବ। ଏଇ ଚାରିଟା ବେଳେ ଟିକେ ଯାଏ ବୁଲିକି ଆସେ।
ଆମ ବାପା ଯାଆନ୍ତି ଆଶ୍ରମ। ଦେଲି ଯିବେ ଆଶ୍ରମ ଯିବେ ସନ୍ଧ୍ୟା ହେଲେ। ଆସିବ ନଅଟା ସାଢ଼େ ନଅଟା ସାଢ଼େ ଆଠଟା ଏମିତି। ଆଳତୀ ସରିବ, ଭାଗବତ ବୋଲା ସରିବ, ସବୁ ମନ୍ଦୀର ଆଲତି ହବ ସେ ଆସିବ। ଆଛା। ପ ଆର ରୋଷେଇବାସ ପ୍ରାୟ କରିଥାଏ ଗାଧୁଆ ବେଳେ ରଖିଦିଏ ରାତିରେ ନ ନଣ ସବ ଚାଲିଥିବ। ଖାଇଲା ଆଳକୁ ଆମର ଏଗାରଟା ସାଢେ ଏଗାରଟା ସୋଇଲା ଗୋଟେ ବାରଟା ହେଇଯାଏ। ଭୋରୁ ଉଠିବାକୁ ହୁଏ ଖରା ବେଳେ ନିଦ ଆସିଲେ। କାମ ସରିଲେ ଶୋଇପଡ଼େ। ନଲେ ମୁଁ ଶୁଏନି ବସି ବସି ଯାଏ ପାର୍କ। ଏଇ କାମ ଆଉ କଣ କରିବ। ବର୍ଷା ହେ ଘରେ ଘରେ ଘଡ ଘଡି ବିଜୁଳି ମାଇଲାଣି ହଁ। ହଉ ଉଠେଇ ଉଠେଇ ବି ଯାଉଛି ହଉନି।
ହଁ କୁଆଡେ ହବ ବୋଧେ। ଥଣ୍ଡା ପବନ ଲାଗିଲାଣି ହବକି ନାହିଁ?
ଥଣ୍ଡା ପବନ ଦଉଛିୁୁ କୁଆଡେ ହେଇଯାଉଛି ବୋଧେ ଥଣ୍ଡା ପବନ ଦଉଛି। ଉଠଉଛିୁ ଯେତେ ବଡେ ଦୋର କଳାହାଣ୍ଡିଆ କରିକି ଆଉ ସେ ହଉ ନେଇ ଯୋଉ ଗରମ ଘରେ ପଶି ହଉନେଇ ବାମ୍ଫ ବାହାରୁଚି। ଏଇଆ ଆଉ କଣ କରିଆ ଆଉ। ଆଉ କେତେବେଳେ କରିମି ଫୋନ୍ ଆଉ।
ଓ।
ଖାଇଲି ବାସନ ଦି ଖଣ୍ଡ ପଡିଚି ଟିକେ ମଜା ଧୁଆ କରିଦେବି। ସଞ୍ଜ ଦେଇକି ଯିବି ଆଉ, ବାସନ ପକେଇ ଗଲେ ଭଲ ଲାଗିବନି। ମାଜି ଧୋଇ ଦେଇ ଯିବି, ସାନ ଝିଅଟା ସଞ୍ଜ ଦେଇ ଦବ। ହଁ। ହଉ ରଖୁଛି ଆଉ କେତେବେଳେ କରିବି ଆଉ। ହଉ ହ- ହ- ହ। ହଉ। ରଖୁଛି ଏଁ ଆଉ କେତେବେଳେ କରିବି ଆଉ? ଆଉ
ହଉ ରଖ।
ମାମନ ଦେଇ ଆମନ। ମାମନ୍ ଲୋ।
ଆଁ।
ହଁ ରଖୁଚି।